ହାଲୋ।
ହଁ।
ହଁ ସାଙ୍ଗ କଣ କରୁଛ?
ଏଇଠି ଶୋଇଛିି।
ଆଉ ତୋର କଣ, ଏତେ ଜଲଦି ବାହାଘର ହେଇଗଲା। ମୁଁ ଏଇଠି ବସିଛି।
ବାହାଘର ହେଇଗଲା ଆଉ।
ଆଉ। ଓ ହ ବାପା ମା ଯୋଉଟା କରିବେ ଭାବିଛନ୍ତିନ୍ତି କରିଥିବେ।
ହଁ ତୁମ ବାହାଘରକୁ ଆସିଲନି? ତତେ ତ ଏତେ କରି କହିଲି ତୁ କଣ ଆସିଲୁନି?
ହୁଁ ମୁଁ ଯାଇଥାନ୍ତି ଯେ ଯାଇପାରିଲିନି ଟିକେ କାମ ମ ପଡ଼ିଗଲା ଅର୍ଜେଣ୍ଟଲି ନହେଲେ ମୋର ବହୁତ ଇଛା ଥିଲା ଯିବାରେ।
ହୁଁ ହୁଁ। ତାହେଲେ ମୋ ପୁଅ ଏକୋଇଶା କୁ ଇନଭାଇଟ୍ କରିବି ଆସିବୁ ଆଉ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ।
ହଁ।
ଆଉ ଆଉ ତ ଶାଶୁଘରେ ଗାଁ ରେ କଣ ସବୁ ଭଲ?
ମୋ ଶାଶୁଘର ଗାଁ ଖାଲି ପୋଖରୀରୁ ମାଛ ଧରି ଆଣି ଖାଉଛନ୍ତି।
ହେଁ ହେଁ ଯା ହଉ ଭଲ ଆଉ।
ତଳ ତ ବହୁତ ଗୁଡେ ମା ମାଛ ପୋଖରୀ ଅଛି ମାଛ ବିଲକୁଲ କିଣୁନାହାନ୍ତି।
ଯା ହଉ ଯା ମାଛ କିଣିବାକୁ ପଡୁନି ଆଉ। ତୋର ତ ମାଛ ମୁଣ୍ଡ ବହୁତ ପ୍ରିୟ। ସରିଲା ଏବେ ଡେଲି ମାଛ ମୁଣ୍ଡର ଝୋଳ ହବ ଆଉ।
ହୁଁ।
ଆଉ ଆଉ ଆଗକୁ କଣ ସବୁ ଅଛି ଆଗକୁ ତ ଆଗକୁ ରଥଯାତ୍ରା ହଉଛି ତମ ଶାଶୁ ଘର ଗାଁରେ ରଥଯାତ୍ରା ଭଲ ହୁଏ ନା କଣ?
ହଁ।
ରଥଯାତ୍ରା ତ ସବୁଆଡେ ଭଲ, ହୁଁ। ଓହୋ କଣ କେମିତି ହୁଏ ରଥଯାତ୍ରା।
କଣ ହୁଏ ରଥଯାତ୍ରା ସବୁ ମାନନ୍ତି ଏଠି ବହୁତ ବୁଢାବୁଢ଼ୀମାନେ ବେଶି ମାନନ୍ତି।
ବୟସ୍କ ଲୋକ ଯେତିକି ବେଶି ମାନନ୍ତି।
ଓହୋ ଆମର ତ ଏଠି ଦୋଳ ପୂର୍ଣ୍ଣିମା ବହୁତ ଭଲସେ ହୁଏ। ଆମର ଦୋଳ ପୂର୍ଣ୍ଣିମା ବଢିଆ ସେ ଦୋଳ ପୂର୍ଣ୍ଣମ ଦୋଳ ପୂର୍ଣ୍ଣମୀରେ ଆମର ଏଥର ମାନେ ଏଥର ସବୁବେଳେ ଆମର ଯୋଉ ଠାକୁର ଅଛନ୍ତି ରାଧ ମୋହନ ଠାକୁର ବି ଅଛନ୍ତି ଆମର ଅ ମାନେ ବହୁ ଠାକୁର ଅଛନ୍ତି ଗୋପୀନାଥ ଠାକୁର ରାଧାମୋହନ ରାଧାକୃିଷ୍ଣ ହେଲା ତାଙ୍କର ସେମାନେ ବୁଲି ବୁଲିକା ସମସ୍ତଙ୍କୁ ଘରେ ଯାଇକି ଭୋଗ ଖାଇକି ଆସନ୍ତି। ମାନେ ଠାକୁର ଠାକୁରଙ୍କୁ ତା ମାନେ ଦିଦିନ ପୂର୍ବରୁ ତାଙ୍କ ପ ସଜେଇକି ପୁରା ତାଙ୍କୁ ଇଏ କରି ମାନେ ପୁରା ସଜେଇ ସାଜେଇକି ତାଙ୍କୁ ମାନେ ସବାରିରେ ନେଇକି ଆସିକି ସମସ୍ତଙ୍କ ଘରେ ମାନେ ଆମ ଗାଁ ଆମ ପଡୋଶୀ ର ଦି ତିନିଟା ଗାଁ ସବୁଆଡେ ଭୋଗ ଖାଇବେ ସମସ୍ତଙ୍କ ଘରକୁ ଯିବେ ସମସ୍ତଙ୍କ ଯୋଉ ଢୋଲ ଫୋଲ ବାଜିକି ସମସ୍ତଙ୍କ ଘରକୁ ଯିବେ ଭୋଗ ଖାଇ ଖାଇବେ ସମସ୍ତେ ବିଭିନ୍ନ ଟାଇପର ଭୋଗ ବନେଇଥିବେ। କିଏ ମିଠା ଖାଲି ମିଠା ଦେଇଥିବ କିଏ ଫେଣି ଗଜା ବୁନ୍ଦିଆ ସବୁ ଏଇଗୁଡା ସବୁ ଭୋଗ କରିଥିବ କିଏ ଫଳମୂଳରେ କିଏ ଯିଏ ଯାହା ପାଇବ ତାହା ଭୋଗ କରିକି ଠାକୁରଙ୍କୁ ଦବ ମାନେ ଗୋଟେ ବେଡସିଟ୍ ମାନେ ଦୁଆରେ ବେଡସିଟ ପକେଇକି ଗୋବର ପାଣି ପକେଇକି ଠାକୁରଙ୍କ ପାଇଁ ସଜାସଜି କରିକି ଠାକୁର ଆସିବେ ଘଣ୍ଟ ହୁଳ ହୁଳି ଦେଇକି ତାଙ୍କୁ ପୂଜା କରିବେ ଭୋଗ ଦିଆ ହବ ହୋଲି ବି କ ମାନେ ଆମର ଯୋଉ ରଙ୍ଗ ବି ଦିଆ ହେଇଥିବ ସିଏ ପୂଜା କରିସାରିଲା ଲା ପରେ ରଙ୍ଗ ଆମ ଦେହରେ ଲଗେଇକି ଆଉ ତାପରେ ଭୋଗ ଆମକୁ ଦେବେ ଗାଁ ରେ ବାଣ୍ଟିବେ ଭୋଗ ଭୋଗ ବାଣ୍ଟି ସାରିଲା ପରେ ତାପ୍ ପରେ ଯାଇକି ଆମର ମେ ଏମିତି ହୁଏ। ତାପରେ ଅ ମାନେ ତା ପରଠାରୁ ଆମେ ଦେ ମାନେ ହୋଲି ସେଲିବ୍ରେଟ୍ କରୁ ମାନେ ହୋଲି ଆମେ ତା ପର୍ ଦିନଠାରୁ ପାଳନ କରୁ ଆଉ ତାପରେ ହଁ, ଠାକୁର ଗଲା ପରେ ଆ ତାପରେ ଆମେ ହୋଲି ପାଳନ କରୁ ଆମର ତ ପୁରା ଆ ଆମେ ସବୁ ନିଜେ ବନଉ ଘରେ ଫେଣି, ଗଜା, ବୁନ୍ଦିଆ ଆଉ ସବୁ ମିଠା ଯେତିକି ଯାହା ହୁଏ ଆମେ ସବୁ ଘରେ ବନଉ।
ହଁ ଆଉ ହୋଲିରେ ପଣା ଫଣା?
ହଁ, ହୋଲିରେ ତ ପଣା ଫଣା ସବୁ ହୁଏ। ଆ ତୁ ତ ମା ଭାଙ୍ଗ୍ ଫାଙ୍ଗ୍ ପିଇଛୁ ଶହେ ଶହେ ସାତ ଥର ଆଉ। ଗୁରୁ।
ହୁଁ ହୁଁ। ମୁଁ ପିଇଥିଲି।
ହୁଁ?
କ'ଣ ହେଲା? ହୋଲିରେ ତ ବଢିଆ ବହୁତ୍ ଭଲସେ ସମସ୍ତେ ପାଳନ କରୁୁ। ସମସ୍ତଙ୍କ ଘରେ ଯାଇକି ସମସ୍ତେ ଆମେ କଲର ମାନେ ଯଉ ଆମେ ଯୋଉ ରଙ୍ଗ କି କିଣିକି ଆସୁ କିଛି ଲ କିଛି ପିଲା ପୁରା ଖେଳନ୍ତି ଦହି ହାଣ୍ଡି ଫ୍ ଟାନ୍ତି ବହୁତ କିଛି ହୁଏ।
ଆଉ କ'ଣ ହୁଏ ସବୁ?
ଆଉ ଆଜି ଖାଇଛୁ କ'ଣ?
ଆଜି ଖାଇଲି ଇଟିଲି ଆଉ ହୁଗୁନି।
ଓ ହୋ, ଆଉ ଖରା ବେଳେ ଖାଇବା?
ଖରା ବେଳେ ଆମର ପହି ତରକାରୀ ହେଇଛି, ଡାଲି ହେଇଛି, ଭାତ ଭାତ ଶାଗ୍ ଭଜା, ବଡ଼ିଚୁରା, ଆଳୁ ଭର୍ତ୍ତା, ଦହି କାଞ୍ଜି।
ହୁଁ ହୁଁ।
ଦହି କାଞ୍ଜି କେବେ ଖାଇଛ ନା? ତ ସାସ୍
ହଁ, ବଢିଆ ଲାଗେ। କେମିତି ବନେଇବେ କହିଲୁ? ହଁ, ବଡ ବଡ।
ବଡ ବଡ ଦାନ୍ତ ଯେ ବୁଢୀ ହେଲେଣି ତା ଦାନ୍ତ ଅଛି?
ହଁ କେତେ ବଡ଼ ବଡ଼।
ଯାହା ହଉ ଭଲ।
ଆରେ ଏଠି ତ ସମସ୍ତେ ଭଲ କିନ୍ତୁ ଆଉ କଣ କହ ତୋର ବାହାଘର ଫାଘର କୋଉ ଦିନ ହବ?
ହବ ଆଉ ହେଲେ ପଳେଇ ଆସିବୁ ଆଉ। ଆଉ? ଆଉ ତମର କ'ଣ ରଥଯାତ୍ରାରେ କ'ଣ କ'ଣ ସବୁ ହୁଏ?
ରଥଯାତ୍ରାରେ ଆମର ଅରୁଆଭାତ ଡାଲମା।
ଅରୁଆଭାତ ଡାଲମା ଖାଲି ହୁଏ।
ଅରୁଆଭାତ ଡାଲମା ହୁଏ କି ଭୋଜି? ଭୋଜି କରି ସବୁ ଛୁଆଙ୍କୁ ଦିଅନ୍ତି ଖାଇବା ଲାଗି।
ହଁ? ଯା ହୋ ଆଉ ଛୋଟ ଛୁଆ ସବୁ ଗାଁକୁ ଆସନ୍ତି ନା? ଗଣେଶ ପୂଜା ଓହୋ। ଆଚ୍ଛା, ଆଚ୍ଛା, କଣ ଗଣେଶ ପୂଜା ରେ ସ-ସବୁ ହୁଏ?
ଗଣେଶ ପୂଜା ଆମର ବହୁତ ଧୁମଧାମ୍ ରେ କରନ୍ତି। ବଡ ମେଢ ଆସେ। ସବୁ ଛୁଆ ସବୁ ମିଶିକି କରନ୍ତି। ଗାଁ ରୁ ସବୁ ଚାନ୍ଦା ଆଦାୟ କରିକି ସବୁ କରନ୍
ଓହୋ, କେତେ ଟଙ୍କା ଲେଖା ଚାନ୍ଦା ଏଥର ଦେଇଥିଲ ସମସ୍ତେ?
ଚାନ୍ଦା ପାଁଶହ, ହଜାରେ, ଦୁଇଶହ, ତିନିଶହ।
ଆମର ସେମିତି କୁମାର ପୂର୍ଣ୍ଣିମେ ଏ କୁ-କୁମାର ପୂର୍ଣ୍ଣିମା ଆମେ ଝିଅ ମାନେ କରୁ।
ହଁ, ହଁ।
ହଁ।
ମାଳବସାରେ କଣ ତୁମୋର ଖାଲି ଏଁ
କୁମାର ପୂର୍ଣ୍ଣିମା ରେ ଆମର ହେଲା ସବୁଠାରୁ କୁମାର ପୂର୍ଣ୍ଣିମା ଅଧିକା ମାନେ ନେ ଆମ ଗା ତାର ଇଏ ଥିରେ କି ଆମର କୁମାରପୂର୍ଣ୍ଣିମାରେ ପୂର୍ବ ଦିନ ଟା ଆମେ ବହୁତ ମାନେ ପାଳନ କରୁ। ମାନେ କୁମାରପୂର୍ଣ୍ଣିମା ପୂର୍ବ ଦିନ ଆମର ବଡ ଘର ଗୋଟେ ଥାଏ। ସେଇ ବଡ ଘର ଦିନ ଆମେ ବୁ ବହୁତ ପାଳନ କରୁ। ମାନେ ଜଗନ୍ନାଥ ମହାପ୍ରଭୁଙ୍କର ଅଁ, ଉଁ, ମାନେ ଛବି କୁ ଆଙ୍କୁ। ଆମ ଚଉଁରା ପାଖରେ ଛବିକୁ ଆଙ୍କୁ। ଆଙ୍କିକି ତାକୁ ଆମେ କଇଁ ଫୁଲରେ ଆଙ୍କୁ, ସଜଉ। ଚଉଁରାକୁ ପୁରା ଭଲସେ ତାପରେ ସେଇଦିନ କୁମାରପୂର୍ଣ୍ଣିମା ଯେମିତି ଝିଅମାନେ କରନ୍ତି ଶାଢୀ ପିନ୍ଧନ୍ତି ଗୀତ ଗାନ୍ ନ୍ତି। ଆଉ ଯାହାବି କରନ୍ତି ଆମେ ସେଇଦିନ ସବୁ କରୁ ଆମେ ସବୁ ଯୋଉ ଛୁଆମାନେ ସବୁ ଉ ସେଇଦିନ ପୁରା ନାଚି ଗାଇକି ସମସ୍ତେ ପୁରା ବହୁତ ମ ମଜାମସ୍ତି କରନ୍ତି। ଆଉ ତା ପରଦିନ ତା ପରଦିନ ଆମର କୁମାରପୂର୍ଣ୍ଣିମା ଅଧା ମାନେ ଯେମିତି ଉଁ ତା ପୂର୍ବ ଦିନ ବହୁତ ସେଲିବ୍ରେଟ ମାନେ ବହୁତ ପାଳନ କରୁଥା କରୁଥାଉ ଆମେ ସେଦିନ। ତମର ବଡ ଘର ଅଛି।
ନା ଆମର ବଡ ଘର ନାହିଁ।
ହଁ କୋଉ ଗାଁ ରେ ବି ନାହିଁ ଆମ ଗାଁରେ ଅଛି ଖାଲି
ଉହୁଁ। ଆଉ ମୁ କଣ କୁମାର ଓଷାରେ ମଣ୍ଡା ପିଠା କରନ୍ତି ନା
ହଁ ଆମର ମଣ୍ଡା ପିଠା ଖଇରେ ଗୋଟେ ଚାନ୍ଦ ହୁଏ। ମଣ୍ଡାରେ ବି ଗୋଟେ ଚାନ୍ଦ ହୁଏ।
ନା ଆମ ଇଆଡେ ଖାଲି ଯୋଉ ମଣ୍ଡା ପିଠା ଧିଅରେ ଗୋଟେ ଚାନ୍ଦ ହୁଏ।
ଆଉ ଖଇ ଚାନ୍ଦ କରନ୍ତିନି
ଓହୋ ଆମର ବହୁତ କରନ୍ତି ମୁଁ ଆମେ ମୋ ଆମ ଘରେ ସବୁ ଛ ଛେନାରେ ହୁଏ। ଆମର ସବୁ ସରରେ ବି କରନ୍ତି ବହୁତ କିଛି କରନ୍ତି। ଆଉ ଆଉ ଏଥର ରଜରେ କି ଡ୍ରେସ କରିଥିଲୁ କି ଡ୍ରେସ ନା ଶାଢୀ କଣ କରି ଥିଲୁ।
ରଜରେ ଡ୍ରେସ୍ ହେଇଥିଲା।
ଡ୍ରେସ୍ ଯାହୋଉ କି ଡ୍ରେସ୍? କି ଡ୍ରେସ୍ କରିଥିଲୁ?
ରଜରେ ମୋର ଲେହେଙ୍ଗା ହେଇଥିଲା।
ଲେହେଙ୍ଗା ଯାହା ହୋଉ ବଢିଆ ଆଉ ଆ ତୁ ବାହାଘର ଲେହେଙ୍ଗା ପିନ୍ଧି ଦେଇଥିଲୁ କି?
ନାଁ ଆଉ ଗୋଟେ ହେଇଥିଲା।
ଓହୋ ଯା ହୋ। ବଢିଆ ଆଉ ତୋର ତ ଲେହେଙ୍ଗା ଅଛି ମୁଁ ମୋର ସବୁ ଯା ହଳଦୀ ମେହେନ୍ଦୀ ଯା ହବ ମୁଁ ତୋ ଲେହେଙ୍ଗା ଆଣି ପିନ୍ଧି ଦେବି ଉ ଆଉ କାଇଁ କିଣିବି
ହଁ ହଁ ସେଇଆ କଲେ ଭଲ ହବ।
ହଁ ହଁ ଆଉ।
ଉଁ ମୋ ବାହାଘରକୁ ତ ତୁ ଆସିଲୁନି ମୁଁ କାହିଙ୍କି ଲେହେଙ୍ଗା ଦେବି
ହଁ? ମୁଁ ଗଲିିନି ମୋର ଟିକେ ଅସୁବିଧା ହେଇଯାଇଥିଲା ବୋଲି ତୁ ମୋ ବାହାଘରୁ ତୁ ଆ ରହିବୁନୁ ନା
ହଁ ନା ମତେ ଦିଇ ମାସ ଆଗରୁ ଆସିମି
ଦିଇ ମାସ ବଢିଆ ତାହେଲେ ଆଉ ବଢିଆ ମଜା କରିବା ମତେ ଯୋଉମାନେ ସବୁ ଖାଇବା ପାଇଁ ଡାକିବେ ଯିବା ପାଇଁ ଆଉ ତୁ ତ ମେ ମେଞ୍ଚେ ଖାଉ ଆଉ ହଁ ତୁ ତ ମେ ମେଞ୍ଚେ ମେଞ୍ଚେ ଖାଉ ଯେତେବେଳେ ମତେ ଡାକିବେ ଖାଇବା ପାଇଁ ତୁ ବି ମୋ ସ ପଳେଇବୁ ମୁଁ ଖାଲି ଖାଉଥିବି ତୁ ମୋ ପ୍ଲେଟ ସଫା କରିଦବୁ।
ହଁ ତୁ ବସିିବୁ ମୁଁ ଖାଇଦେବି
ହଁ ମୁଁ ଖାଲି ଗୋଟେ ଟିକେ ଉଠେଇଥିଲୁ ନହେଲେ ମତେ ଡାକିବେ ତତେ ସମସ୍ତେ ଅନେଇବେ କିଏ ଗୋଟେ କଣ ଆସୁ ନି ଆମ୍ ଆମେ ବାକି ଅଛୁ ଖାଇବା ପାଇଁ ତାକୁ ଇଏ ପଳେଇ ଆସୁଛି ମାନେ ସବୁ ଖାଇ ଦଉଛି ସେଥିପାଇଁ ମାନେ ଟିକେ ମୁଁ ଟିକେ ଖାଇବି ତାପରେ ତୁ ଟିକେ ଖାଇଦବୁ ଆଉ ବଢିଆ ଭଲ ଆଇ
ଉହୁଁ।
ଏଇଆ କରିବା
ହଁ ହଁ ସେ ସବୁଆଡେ ମୁଁ ଖାଇଆ ଲାଗି ଭାରି ଭଲ ପାଏ।
ହଁ ହଁ ଭଲ ସେଟା ବି ଭଲ ଗୁଣ, ଖାଇବାରେ କି ଲାଜ। ଖାଇବା ପିଇବାରେ ଲାଜ କରିଆ କଥା ନୁହେଁ। ତାପରେ ଆମେ ହେଲା ଓଡିଆ, ଆମେ ତ ଖାଇଆରେ ଟୋଟାଲି ଲାଜ କରନ୍ତିନି।
ନା।
ହୁଁ।
ଯୋଉଠି ମାଗଣା ପାଇବା, ହାଂବୁଡି ପଡିବା।
ବାସ୍ ବାସ୍। ବଢିଆ, ଆଉ ଆଉ ପୂଜା ଫୂଜା ଏସୁଣା କରୁଛୁ ନା? ଆଉ କରୁନୋଉଁ?
ହଁ ପୂଜା ହୋଉଚି ଆଉ, କେତେବେଳେ କେବେ। ବାହାସାଆ ହେଇସାଇଲିଣି କରିଆ ଲାଗି ପଡିବ ଆଉ।
ହଁ ହଁ।
ଆଗରୁ ସିନା କରୁନଥିଲେ ଏବ୍